ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ, କୁହ?
ହଁ, ହଁ ଶୁଭିଲା?
ହଁ, ହଁ ଶୁଭିଲା କୁହ।
ମୋ କଥା ଠିକ୍ ସେ ଶୁଭୁଛି।
ହଁ, ହଁ ଶୁବୁଛି ଶୁବୁଛି କୁହ?
ତମର ସେମିତି ସ୍ଲୋ ରହୁଛି।
ସ୍ଲୋ ମାନେ ଶୁଭୁନି ନା ଧୀରେ ଧୀରେ ଶୁଭୁଛି?
ନା ସେତେବେଳେ ଯୋଉ ଧୀରେ ଧୀରେ ଟିକେ ଶୁବୁଥିଲା ଏବେ ଟିକେ ମିଡିୟମ ହେଲା ଆଉ।
ହଁ, ହଁ ଏଇ ବୋଧେ ମୁଁ ଯଉ କାନରେ ଦେଇକି କଥା ହେଉଛି ଯେଉଁ ଗରମ ହେଉଛି ଝାଳ ପଶିଯାଇଛି କି କଣ ମୋ ମୋବାଇଲ୍ ଇଏ ଭିତରେ ସ୍ପିକରରେ କି କଣ?
ହଁ।
ତାକୁ ଟିକେ ଇଏ କଲେ ହେବ କି କଣ।
ଆଉ ତାକୁ ଟିକେ ସଫା କରିଦିଅ ଝାଡୁ ଫାଡୁ ମାରିକି ସଫା କରିଦିଅ।
ଝାଡୁ, ବଡ ଝାଡୁ, ଏଇ କଣ ଖାଲି ଛୋଟ ଝାଡୁ ରେ ହବ ବଡ ଝାଡୁ ତାକୁ ଦରକାର ନା ଆଉ।
ହଁ ସେ ଯୋଉ ମାରୁନାହାନ୍ତି ଯୋଉ ଇଏ ବାଲା ଏ ଯୋଉ କଣନ୍ତ? ବଡଝାଡୁ ସେଇଥିରେ ମାରିଦିଅନ୍ତି।
ସବୁ ବଡ଼ ଝାଡ଼ୁଗୁଡ଼ା ସେଇଥିରୁ ଆଣି ମାରିବାକୁ ପଡ଼ିବ। ନହେଲେ ଗ୍ୟାରେଜ ଯିବ ଲାଷ୍ଟ କୁ ମୋବାଇଲ୍। ଆଉ।
ଆଉ ପଠେଇଦିଅ।
ହଁ।
ହଉ ସିଘ୍ର ପଠେଇଦିଅ।
ଆଉ ଆଜି ଖାଇବା ପିଇବା କଣ?
ଆଉ ତ ଅସୁଧା କଣ ଏଇନେ ତ
ସକାଳ ହେଲା। ଆଉ କଣ କରିବା? ସୂର୍ଯ୍ୟ ଦେଖିଲେ ତାପରେ ଦେଖିବା କଣ ହଉଛି କଣ ଭାଗ୍ୟରେ ମିଳୁଛି ଆଉ
ସକାଳୁ କେତେଟାରୁୁ ଉଠିଯାଅ, ମାନେ ଛଅଟା ସାତଟା ଭିତରେ ନା ଆଠଟା ନଅଟା?
ନା ସେଇ ଆଠଟା, ଆଠଟାରେ ଉଠେ ଆଉ
ଆଟଟା
ମାନେ ସେଇ ମାନେ, କଣ କହିଲ?
ମୋର ଗୋଟେ ସାଙ୍ଗ, ମୁଁ କାଲି ତାକୁ ଫୋନ କରିଥିଲି। ସେ ସିଏ ମୋତେ ଫୋନ କରିଥିଲା। ଆ ଛଅଟା ବେଳକୁ ସେ ପୁଅ ପିଲାଟେ ହେଇକି ଉଠି ସାରିଲାଣି। ହେ କଣ ଏତେ ଶୀଘ୍ର ମାନେ କଣ? ତାପରେ ତାକୁ ପଚାରିଲା ବେଳକୁ ଆଉ ବ୍ୟସ୍ତବହୁଳ ଜୀବନ ଆଉ ପଇସା ପତ୍ର ପତ୍ର ନାହିଁ। ମୁଁ ରାତିରେ ନିଦ ହଉନି ଆଉ କଣ କରିବା? ମୁଁ, କହୁଛି ଯେ, ବ୍ୟସ୍ତବହୁଳ ଜୀବନ ଆଉ ରାତିରେ ତ ନିଦ ହଉନି ପଇସା ଟେନସନ। ଏତେ ସବୁ ଧାର କରଜ ଆଣିଛି। କଣ କରିବି? ମୁଁ କହିଲି ବାହାସାହା ହେଇନୁ ଏତେ ସବୁ ଟେନସନ ହେଲାଣି ଧାର କରଜ। ବାହାଘର ହେଲେ ତ ଆହୁରି ଧାର କରଜ ହବ।
ହଁ ଠିକ କହିଲ।
ଆ ଯୋ ସତ କଥା, ଅବିହାରି ବେଳକୁ ଯେତିକି ଯାହା ତମେ ଚଳିଯିବ। ତେବେ ବାହାସାହା ହେଇଗଲେ, ଗୋଟେ ସଂସାର ଭିତରେ ପଶିଗଲେ, ସେ ପଇସା ଲାଗିବ ଯେ ଛି ମୋ ପକେଟ୍ ମନିକି ପଇସା ହଉନି।
ଓହୋ। ତମକୁ କଣ ଲାଗୁଛି ମୁଁ ବାହା ହେଇଥିବୀ ନା ଅବିହାରି ଅଛି?
ମୋତେ ଲାଗୁଛ କି ବାହା ହେଇନା। କାରଣ ଆଠଟା ବେଳକୁ ଉଠୁଛ ମାନେ, ମତେ ଲାଗୁଛି ତ କାଇ ବାହା ହେଇନା।
ତମ ଭଏସ ପୁରା ସ୍ଲୋ ଶୁବୁଛି।
ଏବେ ଶୁଭିଲା? ନା ଫ୍ୟାନ୍ ଟା ଚାଲିଛି ବୋଲି ଏମିତି ଇଏ ହଉଛି।
ନା ଫ୍ୟାନ୍ ଚଲା ନୁହଁ। ମାନେ ଭୟସ ଆସୁଛି ସ୍ଲୋ ସ୍ଲୋ ଆସୁଛି।
ସେଇ ବୋଧେ ସ୍ପିକର୍ ଇଏ ହେଇଛି ଆଉ
ଓହୋ।
ହ୍ୟାଲୋ।
ସେ ହବ ଟିକେ ଆଉ। ମାନେ ସେ ମାନେ ଅପ ଡ଼େଟ୍ ମାରିଦେଲ?
ହଁ ଅପଡ଼େଟ ତ ମାରିଲି। ସିଏ କାହିଁ ଇଏ ହଉଛି ଆଉ।
ସେ ଅପଡ଼େଟ୍ ହବନି ତ ସେଇଟା ଗ୍ଲିଚ ଅଛି। ସେଇଟା ସେମିତି ହବନି ଖାଲି ଦେଖାଉଛି ସବୁ ମୋାଇଲରେ
ହଁ ହଁ। ହଁ ହଉଥିବ ଆଉ। ମୋ ପୁଅକୁ ଏଇଠି ଦୀପ ମେଞ୍ଚେ କାଢ଼ିକି ଦେଇଦେଲି। ସେ ତାର ବସିକି ହୁଲୁ ହୁଲୁ, ହୁଲୁ ହୁଲୁ କରୁଛି।
ଆଁ?
ହୁଳୁ ହୁଲୁ ଏଇ ଯୋଉ ସନ୍ଧ୍ୟା ଦେଲା ବେଳେ ହୁଳୁ ହୁଳୁ ପକାନ୍ତିନି?
ହଁ।
ସନ୍ଧ୍ୟା କି ପୂଜା ଟାଇମରେ ହୁଳୁହୁଳି ପକାନ୍ତି ସିଏ ତାର ବସିକିରି ସେ ଧୀପ ଗୁଡ଼ାକୁ ଧରିକିରି ହୁଲୁ ହୁଲୁ ହୁଲୁ ହୁଲୁ କରୁଛି।
ଭଲ ଆଉ ଠାକୁର ପୂଜା ଆଦି ଥର ଠାକୁର ପୂଜା ହେଇଗଲା ସକାଳୁ ଆଉ।
ନା ସେ କରେ କରେ ଦେଖେ ଯେ କରେ ସି ହେଲେ ବି କରୁଛି ଆମର ବାହାରେ ମୁଁ ଗୋଟେ କଳସ ଆଉ ସେଇଠି ଦୁ ଦୀପ ରଖିଥିବି ସିଏ ବଲ୍ ବ୍ୟାଟ୍ ଖେଳିଲା ବେଳେ ବଲ୍ ବାଜିକରି ଢାଳି ହେଇଯିବ ବୋଲି କଳସ ପାଣିଟା ମୁଁ ଭିତରେ ରଖିବି। ସେ ତାପରେ ଆଣିକିରି ସେ ଦୀପଟାକୁ ଆଣିକିରି ମାମା ଏଇଟା ନିଅ। ଏଇଟା ଏଇଟା ହୋଉଥିବ।
ଯାହା ହଉ ଆଉ ଛୁଆ ପୁରା ଚାଲାଖି ଅଛି ଆଉ।
ହଁ। ଚାଲିଲ କି ମାନେ ଆଜିକାଲିଆ ଛୁଆ ତ ମାଟିରୁ ପଡିକି ଚାଲାଖେ କୌଣସି ଛୁଆ ଏମିତି ଆଉ ନାହାନ୍ତି ଯେ ବୋ କା ଭଳିଆ ସବୁ ଛୁଆ ଚାଲାଖ୍।
ନା ଆମ ବେଳେ ତ ମୋବାଇଲ ଫୋବାଇଲ ନଥିଲା ଯାହା ସ୍କୁଲ ଟାଇମ ରେ ସେଇ ଏ ଯା ଯେତିକି ହଉଥିଲା ଆଉ ଆଉ କଣ କରିବା। ଏବେ ତ ଫାଇଭ୍ ଜି ଯୁଗ ହେଲାଣି।
ହଁ ଆମ ବେଳେ ତ ଟୁ ଜି ଥ୍ରୀ ଜି ସେ ତ ଅ ଛାଡ଼ ହଁ ଜ ବେଳେବେଳେ ନେଟୱାର୍କ ଆସୁନଥିଲା ଆଉ ଗୋଟେ ଯେଉଁ ସିଧା ଥିଲା ସବୁ ମାଗଣାରେ ଦେଲା ତାପରେ ଲୁଟିଲା
ନା ନା ତା ପୂର୍ବରୁ ଟୁ ଜି ଯୋଉ ଥିଲା ମାନେ ସେ ଟୁ ଜି ଫୋନ ଟା ଘରେ ଚାଲିବନି। ପୁରା ତାକୁ ନେଇକି ଯିବୁ ଯୋଉଠି ନେଟୱାର୍କ ଥିବ ସେଇଠି ଯାଇ ବସିକି ସେଇଠି ଡାଉନଲୋଡ କରୁ।
ହଁ ହଁ।
ଯେତେବେଳେ ଫୋର୍ ଜି ନଥିଲା ମାନେ ଟୁ ଜି ଥ୍ରୀ ଜି ଥିଲା ସେତେବେଳେ ତ ଆଉ ଘରେ କିଛି ନେଟୱାର୍କ ନଥିବ।
ତ ଆମେ ୱା ୱନ୍ ଜିବି ପକେଇଥିବ ସେ ୱାନ୍ ଜିବି ଡାଟାରେ ଆମ ଆମର ପଳେଇବ ମାସେ ମାସେ।
ହଁ ସେ ସେତେବେଳେ ପଳେଇବ।
ଏବେ ଆଉ କେଉଁଠି ୱାନ୍ ଜି ବି ଡାଟା ତ ଦିନକୁ ହେଉନି ଆଉ।
ହଁ ମ ଆଜିକାଲି ଫୋନ ଆଉ କଣ ସେଇ ସମସ୍ୟା ତ ଫୋନ ରେ ପଶ ପଶିଗଲେ ଆଉ।
ହୁଁ। ବି ଏମିତି କୌଣସି ଘର ଏବେ ନାହିଁ ଯେ ଯେଉଁଟାରେ କି ମୋ ଯାହା ଘରେ କି ମୋବାଇଲ୍ ନାହିଁ।
ଘରେ ଘରେ ମାନେ ଜଣ ଜଣକା ପିଛା ଗୋଟେ ଗୋଟେ ମୋବାଇଲ।
ଏବେ ତ ଜଣେ ବି ଦି ଚାରିଟା ଧରୁଛନ୍ତି।
ଆଉ ଦି ବର୍ଷ ଯାଉ ତମ ପୁଅ ମାଗିବ ଫୋନ ମାମା ଫୋନ ଦିଅ ଫୋନ ଧରିବି।
ଏବେ ତ ମୁଁ କହୁଛି ପୋହର ଦିନ କି କାଲି କଥା ସିଏ ମୋ ମୋବାଇଲଟା ବୋଧେ ଥୁଆ ହେଇଛି କି କଣ କି ତା ଯେ ଜେଜଙ୍କ ମୋବାଇଲ ମୁଁ କହିଲି ଏବେ ଶୁଭୁଛି?
ହଁ ସୁଭିଲା।
ହଁ ସିଏ ଇଏ ମୋବାଇଲ୍ ଯୋଉ ଥୁଆ ହେଇଥିଲା ଆମ ଘରୁ ବୋଧେ କାହା ମୋବାଇଲରେ ଫୋନ୍ ଆସିଲା ସିଏ ଆଣିକି ସେ ମୋବାଇଲକୁ ହ୍ୟାଲୋ ହ୍ୟାଲୋ। ହଉଛି ଆଉ, ହଁ ହ୍ୟାଲୋ
ହଁ ଯୋତ
ସେ ସେୟାକୁ ମୋବାଇଲଟାକୁ ଆଣିକରି ହାଲୋ ହାଲୋ ହବାରେ ଚାଲିଛି ଆଉ।
ଓ କାହାକୁ ଫୋନ୍ କରିଦେଇଛି?
ହଁ ନା ସେ ଫୋନ ଜଣକ ମୋବାଇଲ ରୁ ଫୋନ ଆସିଲା ରିଙ୍ଗଟୋନ୍ ବାଜିଲା। ସେଏ ସେଇଆକୁ ବା ଆସିକରି ହେଇ ଏବେ ମୁଁ ବି କଥା ହଉଛି ତମେ ସହିତ କହୁଛି ହାଲୋ ହାଲୋ, ସେ କାନରେ ତା ହାତଟାକୁ ଦେଇକରି ହ୍ୟାଲୋ ହ୍ୟାଲୋ ହୋହୁଛି।
ଆଉ ସିଏ ଆଉ ବର୍ଷେ ପରେ ସେ ନିଜେ ମୋବାଇଲ୍ ଚଲେଇବ ଆଉ।
ହଁ ତୁରନ୍ନ୍ତ ଛୁଆଙ୍କୁ ଆଉ କହିବାକୁ ପଡ଼ୁ ନାହିଁ ଯେ ମୋବାଇଲ୍ ବିଷୟରେ। ଏଇଟା ଏମିତି ସେଇଟା ସେମିତି ମୋବାଇଲ୍ ସେ ଆପେ ଆପେ ତମେ ଚଲାଉଥିବ ସେ ସେ ଦେଖିକରି ଶିଖି ଯାଉଛନ୍ତି ଯେ ହଁ ଏଇଟା ଏମିତି ଚାଲିବ।
ତାପରେ ବି ଏବେ ସବୁ ଯାହା ଯେତିକି ସ୍କୁଲ ଗଲେଣି ଏଇ ଯୋଉ ସବୁ ମୋବାଇଲ୍ ରେ କ୍ଲାସ ହଉନି ନା ସେ ସବୁ ମୋବାଇଲ୍ ରେ ହିଁ ଏଥିର ସବୁ ପାଠ ପଢିବେ।
ହଁ ମଝିରେ ଯେଉଁ ସବୁ ଏବେ ଅନଲାଇନ୍ କ୍ଲାସ୍ ପ୍ରାୟତଃ ସମସ୍ତେ କହୁଛନ୍ତି ସାର୍ ମାନେ କହୁଛନ୍ତି ତୁମେ ପିଲାଙ୍କୁ ମୋବାଇଲ୍ ଦିଅ ଅନଲାଇନ୍ କ୍ଲାସ୍ ହବ।
ହଁ। ସିଏ ସିଏ ତ କହୁଛନ୍ତି ତମେ ଘରେ ଅ ଆମେ ଘରେ ବସୁଛୁ ମାନେ ଘରେ ବସିକି ସେଇଠି ପାଠ ପଢା କିଏ ଯାଉଛି ସ୍କୁଲ ଯିବ କାଇହିଁ ବାଟ ଦୌଡିଯିବ ସମସ୍ତେ ସେଇଆ ଚାହୁଁଛନ୍ତି କେହି ଘରୁ ବାହାରେ କେହି
ଯେ ଏମିତି ପ୍ରାଇଭେଟ୍ ସ୍କୁଲରେ ଇଏ କରୁଛି। ଘରଇ ସ୍କୁଲ୍ ଠାରେ ପାଠ ପଢ଼ିବବାକୁ ଯାଉଛି। ସିଏ ମୋ ଭାଇ ବାହାଘର ଯୋଉଠି ଥିଲା ସେ ଛୁଟି ମାଗିଲା। କି ମାମୁଁକୁ ମତେ ଛୁଟି ଏତିକି ଦିନେ ଦର ଦରକାର, ସିଏ ତାଙ୍କ ସାର୍ କହିଲେ ତମ ତ ବାହାଘର ଷ୍ଟାର୍ଟ ହେବ ଯାଇକିରି ମାନେ ଯାହାହଲେ ବହାଘରର ସବୁ କାମ ହଉ ହଉ ଦଶଟା ପରେ ତମେ ନଅଟା ଭିତରେ ଯୋଉ ସ୍କୁ ମାନେ ଛୋଟ ପିଲାଙ୍କୁ କ୍ଲାସରେ ଯୋଉ ଛୋଟ ଯଉମାନେ ଅଛନ୍ତି। ତାଣର କୋଉ କୋଉ କ୍ଲାସ୍ ସେମାନଙ୍କ କ୍ଲାସ୍ ତୁମେ ଅନଲାଇନ୍ ରେ ନେଇଯିବ ନହେଲେ। ଛୁଟି କାହିଁ କରିବ? ହଁ ଅନଲାଇନରେ କର କିନ୍ତୁ ତମେ ଛୁଟି ପକାଅନି। ସିଏ ସେମିତି କଲା ବାହାଘର ବାହାଘର ଦିନ ଦଶଟା ଭିତ ଏଗାରଟା ଭିତରେ ଦିଟା ତିନିଟା କ୍ଲାସ୍ ଖାଲି ଅନଲାଇନ ରେ ସାରିଲା। ଆଉ ଖାଲି ଇଏ ରିସେପସନ୍ ଦିନଟା ଛୁଟି ଦେଲେ। ତା ପରଦିନ ବି ସେ ସକାଳୁ ଉଠିକିରି ଆସିକରି କରିଛି ଇଏ
କାମ।
କାମ କରିଛି ଅନଲାଇନ୍।
ଯା ହଉ ଆଉ ଛୁଟି ନାଇଁ କୋଉଠି।
ଛୁଟି ଆଉ କୋଉଠି କହୁଛନ୍ତି ପଇସା ତମକୁ ହାଡ଼େ ହାଡ଼େ ଦିଆହଉଛି ମାନେ ତମେ ଇଏ କର। ତମେ କାମଟା ସେଇ ଅନୁସାରେ କର। ହୁଁ।
ଆଗେ ଯେମତି ଲୋକ ଫାଙ୍କା ହେଇଯାଉଥିଲେ କାମ କରିକି ସଂନ୍ଧ୍ୟା ବେଳେ ସବୁ ଗପ ମାରୁୁଥିଲେ। କିଏ କୁଆଡେ ଛୁଟି ନେଇ ବନ୍ଧୁବାନ୍ଧବ ଘର ଯାଉଥିଲେ ଆଉ ତ ବନ୍ଧୁ ବାନ୍ଧବ ଘର କୁ ଯିବା ଟାଇମ୍ ନାଇଁ ଆଉ।
ହଁ। ବେଶୀ ଯିଏ ଦୋକାନ ବଜାର ତମେ ଖ କହିବ ହେଲା ବିଜନେସ୍ ଯିଏ କରୁଛନ୍ତି ବ୍ୟବସାୟ ଲୋକ ସେମାନଙ୍କୁ ହେଲା କାଳେ ଇଏ ହେଇଯିବ ଛୁଟି ଫୁଟି ହେବ ସେମାନେ ଦେଖିଲା ବେଳକୁ ସେମାନେ ବି ଗୋଟେ ଆଡ଼ୁ ବାନ୍ଧି ହେଇକି ପଡ଼ିଯାଉଛନ୍ତି ଯେ ନା ଆମର ଅ ଦୋକାନ ବନ୍ଦ ହେଇଯିବ ଗୋଟେ ଦିନରେ ଆମେ ଯାଇପାରିବୁନି।
ହଁବା ସେ ସବୁ ଯିଏ ବେପାର କରୁଛନ୍ତି ତାଙ୍କର ସେଇଆା ଏ ଗୋଟେ ଦିନ କାହିଁ ଛୁଟି ମାନେ ବନ୍ଦ କରିବି ବେପାର କେତେ ଅସୁବିଧା ହବ ନାଇଁ କାଇଁ ବେପାର ବନ୍ଦ କରିବି ଯାହା ହେଲା ସେୟା।
ଦେଖିଲେ ବି ସେଇଟା ବି ସେଇଆ ଯେ ଯିଏ ହେଲା ଧନ୍ୟ ଜବ୍ କଲା ତାର ଗୋଟେ ଦିନ ଛୁଟି ଅଛି ବେପାର ଯିଏ କରିବ ତାର ତ ଅହରହ କାମ ନା।
ହଁ।
ଗୋଟେ ଦିନ ଯଦି ବନ୍ଦ ହେଲା ସଇଲା ତାଙ୍କ ବେପାରରେ ଯେତିକି ଦିନସାରା ଇଏ ହେବା କଥା କଥା ସେତିକି ହେଇପାରିବନି ଆଉ।
ତାପରେ ଲୋକ ଫେରିକି ଯିବେ ନା ଦେଖିଲେ ଏଇ ଦୋକାନ ବନ୍ଦ ଅଛି ଏ ଏ ଆଜି କଣ ବନ୍ଦ କରିଦେଇଚି ପୁଣି ଆଉ ଆସି ମାନେ ଆଉ ମନ ହବନି ଆସିଆକୁ।
ଆଇ ଏବେ ତ ଏମିତି ନାହିଁ ଯେ ହେଲା ଆଉ ଗୋଟିଏ ଦୋକାନ ଗୋଟେ ଜାଗାରେ ହିଁ ଅଛି। ଆଉ ଏ ଦୋକାନରେ ଖୋଲା ନାହିଁ ଏ ଗୋଟେ ଦୋକାନରେ ଖୋଲା ନାହିଁ ତ ସେ ଦୋକାନରୁ ନେଇକି ପଳିବା।
ଆଉ ଗୋଟେ ଦକାନ କୁ ଚାଲ।
ଆମେ ଏଇଠି କହୁଚୁ ଆମେ ଯୋଉଠି ରହୁଚୁ ଏଇଠି ଆଗୁରୁ ଆମେ ଯେତେବେଳେ ଆସିକି ରହିଥିଲୁ ସେବେ ସେଠି ଏମିତି ଛକ ପାଖେରେ ମାନେ ମୋ ଘ ଆମ ରୁମ୍ ଠାରୁ ଦି ଚାରିଟା ରୁମ୍ ଛାଡ଼ିକି ସେଠି କିଛି ଏତେ ନଥିଲା ଦୋକାନ ବଜାର। ସେଠି ଏଇ ବର୍ଷେ ଦି ବର୍ଷ ଭିତେରେ କେବିନ୍ ଦୋକାନ ଏଇ ଯୋଉ ଗ୍ରସରୀ ଦୋକାନ ବୋଧେ ହେଇଗଲାଣି ତିନିଟା ଭଳିଆ।
ଆ ଲୋକ ରହିଲେ ଦୋକାନ ବଢିବ ଆଉ।
ହଁ ଲୋକ ରହୁଥିଲେ ଯେ ଜଣେ ଆସିକିରି ବର୍ଷେ ପୂର୍ବୁରୁ ଜଣେ କେବିନ୍ ଦୋକାନ ଟେ ଖୋଲିଲା ତାର ଯେମତି ଚାଲିଲା, ତାର ଯେମିତି ଚାଲିଲା ସେ ସେଠି ଆଉ ଜଣେ ତାଙ୍କ ଘର, ଘର ବାହାରେ ତାର ଆଳୁ ପିଆଜ ଇଏ ସିଏ ସବୁ ଆଣିକିରି ଲ ମାନେ ଖୋଲି ଦେଇକି ବସିଲା, ମାନେ ଘର ଟାଇମ୍ ରେ ଯାହା ସବୁ ଇଏ କଲା ତା ପାଖେରେ ସେମତି ଇଏ ଚାକର କାମ ଇଏ କଲା ଭଳିଆ କରୁଚି। ତାଙ୍କର ଗାଡ଼ି ଫାଡ଼ି କଣ ଚଲଉଚି ଅଲଗା ଟାଇମ୍ ରେ ଯେତବଳେ କାମ ନାହିଁ ଆସିକି ବସିଯାଉଚି ସେ ଦୋକାନ୍ ରେ ଆଉ।
ବଢିଆ ଆଉ ଦି ଆଡୁ ବେପାର ଆଉ।
ହଁ। ସେଠି ସିଏ କଲା ତାଙ୍କ ଦି ଜଣଙ୍କୁ ଆଉ ଜଣେ ଦେଖିକିରି ସିଏ ବି ଆଉ ଗୋଟେ ଆଉ ଖୋଲିଦେଲା।
ତାମାନେ ସେଠି ଲୋକ ଅଧିକା ବେପାର ଅଧିକା ହେଲା ଆଉ।
ବେପାର ଆମେ ଧନେ ଆମେ ଧନେ ମୁଁ ଏଇଖିନା ଯିବି ଆ ସେଠି ତିନି ଜଣ ଯାକ ଦୋକାନ ନା ତିନିଟା ଦୋକାନ ହେଇଗଲା ନା ଜଣେଙ୍କୁ କୁ ଅନ୍ ଆ ଦୋକାନୁକୁ ଗଲା ମାନେ ଆଉ ଜଣେ ନେଇଥିବ ଆରେ ତା ଦୋକାନ କୁ ପଳେଇଲା ମୋ ଦୋକାନରୁୁ ଆସିଲାନି।
ଏ ଆମ କତିକି କାଇଁ ଆସୁନି ରାଗ ରଖିବେ ଆଉ।
ରାଗ ରଖିବେ ଆଉ। ସିଏ ମୁଁ ଥରେ ଯାଇଥିଲି ଆଣ୍ଡ ଆଣିଆ ପାଇଁ ପଚାରିଲି ଏଠି କେତେ ଟଙ୍କା ସେଠି କେତେ ଟଙ୍କା ସିଏ ଯେତିକି ଟଙ୍କାରେ ବି ଦେଲା ତାପରେ ମତେ ଧୀର କହୁଚି ଆଉ ଏତିକି କମ୍ ରେଟ୍ ରେ ଟିକେ ଆଠେଣା କି ଟିକେ ହଁ ଆଠେଣା କିି କଣ ମୁଁ ତାକୁ କମ୍ ରେ ଦେଲା, କଉଚି ତମେ କଇବନି ମୁଁ ତମୁକୁ ଏତିକି ଟଙ୍କା ରେ ଦେଇଚି ବୋଲି ।
ତମେ ଗୋଟେ ଦୋକାନ ଖୋଲିଦିଅ?
ମୁଁ ତ ଭାବୁଛି, ମୁଁ ବି ଗୋଟେ ଦୋକାନ ଖୋଲି ଦିଅନ୍ତି। କଣ ପୁଅ ଟା ଟିକେ ଇଏ